ଉଁ କୁହ?
ଏଇଠି ସୋଇକି ଇନା ଉଠିଲି।
ହୁଁ।
ବର୍ଷା ହେଉଛି?
ବର୍ଷା ନାଇଁ ଛାଡିଛି ସକାଳେ ଟିକେ ହଉଥିଲା ଏବେ ହେଇନି।
ଇଆଡେ ତ ଏଇ ପୁରାପୁରି କମି ଯାଇଥିଲା ଫୁଣି ଦିପ ଟୁ ବୋଧେ ମୁଁ ସୋଇଛି ଆଉ ଦେଖିନି କେତ ତେବେଳୁ ବର୍ଷା ଚଲିଛି ସେମତି।
ବର୍ଷା ନାହିଁ ଟିକେ ମେଘୁଆ ପାଗ ଦେଇଛି ଝିପି ଝିପି ପକଉଛି ଛାତ ଉପରେ ଅଛି। ।
ମୁଁ ବି ଏଇ ଛାତ ଉପରେ ମାନେ ଘରେ ବସିଛି ଆଉ।
ହଁ।
ଛାତର ଓଦା ହୋଇଯିବ ବର୍ଷା ହେଉଛି।
ହୁଁ ବର୍ଷା ପୋକା ଖାଇ ଆଜି ଭାତ ଖାଇନ କି? ଇଟିଲି, ତରକାରୀ, ଚଟଣିୀ ଖାଇଥିଲି। ହଁ ତମେ?
ମୁଁ ଏଇ ଭାତ, ଡାଲି, ପୋଟଳ ପନିର ଖାଇଛି।
ହୁଁ ତମକୁ ପନିର ଭଲ ନୁହଁ?
ହୁଁ।
ମତେ ଜମା ଭଲ ନୁହଁ।
ହୁଁ କ୍ଷୀର ଦହି ଏକା ଖାଉନ କି?
ଛେ ଛେନା, ପନିରୀ, ମିଠା କିଛି ମତେ ଭଲ ନୁହଁ।
ନାଇଁ ମୁଁ ସବୁ ଖାଉଛି। କ୍ଷୀର ଯାତୟ ଜିନିଷ ସବୁ ଭଲ କ୍ଷୀର, ଦହି, ଛେନା। ଆଉ ସମସ୍ତେ କଣ କରୁଛନ୍ତି?
ମତେ ତମ ।
କଣ କହିଲ? ହାଲୋ।
ତ ଘରେ ସମସ୍ତେ କଣ ହଁ।
ସେ ହେଇଥିଲା ଭାତ ଡାଲି ଏ ଯୋଉ ପଣସ ମଞ୍ଜି ହେକା ପକେଇକି ଗୋଟେ ବେସର ଭଳିଆ ହେଇଥିଲା।
ହୁଁ।
ପୋଟଳ ପନିର ଭୋଜିରୁ ଆଣିଥିଲେ ତ ଖାଇଥିଲି ଆଉ।
ଓ ଭଲ ଆଉ।
କଣ କହିଲ?
ମୁଁ କହିଲି ଭଲ ଆଉ।
ଆଉ ବାପା ମାମା ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ।
ହୁଁ। ହଁ ହଁ ସମସ୍ତେ ଭଲ ଅଛନ୍ତି ବୋଉ ଆଜି ଫୋନ୍ ବି କରିଥିଲା ଆମ ଝିଅ ବି କରିଥିଲା ସକାଳୁ।
ହୁଁ। କଥା ହଉଥିଲି ତାଙ୍କ ସାଙ୍ଗ ରେ ଅଉ ଟିକେ ପୂର୍ବରୁ।
ହୁଁ।
ହୁଁ।
ଘ ହଉଚି କଁ କେଜାଣି ଇଆଡ଼େ ତ ପକେଇ ଚାଲୁଚି।
କେଜାଣି। ଏପଟେ ବର୍ଷା ପକେଇ ପକେଇଥିଲା ସକାଳୁ ପକଉଛି ତ ପକେଇଥିଲା ପକେଇଥିଲା ଏବେ ଦି ଘଣ୍ଟା ହେଲା। ଛାଡ଼ିଚି ଟିକେ।
ଉଁ କାଲି ବୋଧେ କଲେଜ?
ହଁ କାଲି ଅଛି ଦଶଟାରୁ ଯିବି ଆସିବି ଦିଟା ସାଢେ ଦିଟା ହେଇଯିବ ଘରକୁ ଆସିଲେ ଆସିବି ଆଉ। ହୁଁ। କାଲି ଏକ୍ଜାମ ଅଛି କାଲି ଅଛି ଗୋଟେ ଛଅରେ ଅଛି ଗୋଟେ ଆଠରେ ଗୋଟେ। ଆଉ ତିନି ଦିନ ଅଛି ଉଁ।
ଆଜି କଣ ରୋଷେଇ ହେଇଥିଲା ଇଟିଲି ଘରେ ହେଇଥିଲା ନା କିଣିକି ଖାଇଥିଲା ମ?
ଥିଲା ଇଟିଲି?
ହୁଁ।
ହୁଁ।
ଓହୋ।
ହୁଁ। ଘର ହେଇଥିଲା ଭାତ ଆଉ ଇଚ୍ଛା ହେଲାନି ଖାଇବାକୁ ଯେ ମୁଁ ଇଟିଲି ଦି ଟାଇମ ଖାଇଦେଇଛି ସକାଳେ ଖାଇଥିଲି। ଦି ପହ ପରେ ଖାଇ ଦେଇଛି।
ତାପରେ ଏମିତି ମେଘୁଆ ପାଗ ହେଲେ ଭାତ ବି ଇଛା ହବନି। ପିଠା ପଣା ହେଲେ ଇଚ୍ଛା ହବ।
ହଁ। ସେୟା। ଆଉ ଗାଁ କୁ ଯିବେ ନି?
ଗାଁ କୁ ଯାଇଥିଲି ରଜ ଠିକ ଯେ ଜୁନରେ ଯାଇଥିଲି। ଆସଲ ଲି ଜୁନ କୋଡିଏ ପଚିଶ ଆଡକୁ ଆସିଛି ଏବେ।
ତ ଏବେ ଆଉ ଯିବାର ନାହିଁ।
ନା ଏ କୋଡିଏ ବାଇଶି ତାରିଖ ଆଡକୁ ଆସିଛି ପରା ରଜ ସରିଲା ପରେ। ଆଉ
ହଁ ସେଇୟା।
ଜୁଲାଇ ମାସଟା ଏଇଠି ରହିଯିବା ଅଗଷ୍ଟ ଲାଷ୍ଟ ଆଡକୁ ଦେଖିବା ଆଉ ଯିବା ଆଉ।
ହୁଁ ଭଲ ଆଉ।
ହୁଁ। ଯଦି ସେଇ ଭିତରେ ଭାଇଙ୍କ ସାଙ୍ଗରେ ବାଙ୍ଗଲୋର ଯାଇଥିବି ଭାରି ଯାଇଥିବି ନହେଲେ ଗାଁକୁ ଯିବି ଆଉ।
ହୁଁ ତମ ବାଡେ କେବେ?
ବଡେ ଗଣେଶ ପୂଜା ଦିନ। ହେଇ ପା ଭାଇ କହୁଚନ୍ତି ବଡେ କୁ ଏଠିକି ଆସ ଭାରି। ବ୍ୟାଙ୍ଗଲୋର ମ ବୁଲାବୁଲି କରି ଯିବା। ରହିବ ଜାନୁଆରୀ ଫେବୃୟାରୀ ପର୍ଯ୍ୟନ୍ତ ମାର୍ଚ୍ଚରେ ଗାଁକୁ ପଛେକେ ଯିବ। କେବେ ଯାଇନି ମୁଁ ବାହାରକୁ। ବାହାଘର ପରଠୁ।
ହଁ ଯାଉନୁ।
ଯିବି ହାରି ବ।
ହୁଁ। ଆଉ। ମୋର ବି ସେଇଆ ଯେ। ମୁଁ କେବେ ଯାଇନି ଯେ। ନନ୍ଦନକାନନ ଯାଇଥିଲି ବହୁତ ଛୋଟ ଥିଲା ଟାଇମରେ ଆଉ ଯାଇନି। ଏବେ ମୁଁ ଯୁଆ ଯାଇନି। ଆଉ ଆଗରୁ ବୁଲା କରେ ସିକ୍ସ ସେଭେନ୍ଥେ ଯାଏଁ ପୁରା ବୁଲାବୁଲି କରିଚି ସବୁଆଡେ। ତା ପରେ ଏବେ ତ ତଥାପି ନନ୍ଦନକାନନ ଯାଇଛି ତାରା ତାରିଣୀ ମନ୍ଦିର ସବୁଆଡେ ବୁଲାବୁଲି କରି ଯାଇଚି ଭାରି ଓଡିଶା ଭିତରେ ଅଧିକାଂଶ ଜାଗା।
ହୁଁ ମୁଁ ବି ଓଡ଼ିଶା ଭିତର ଗଲେ ପୁରୀ ଯାଇଚି। ଭଟାରିକା ଯାଇଚି ଏଠି। ତା ପରେ କଟକ ଯାଇଚି ଚଣ୍ଡୀ ମନ୍ଦିର ହେକା ଏମିତି ସବୁ ଯାଇ ଭୁବନେଶ୍ଵର ସବୁ ମନ୍ଦିର ହେରିକା ଯାଇଛି ତାରେ ଏପଟେ ନୟାଗଡ଼ ବୈଷ୍ଣୋ ଦେବୀ ହେକା ଏଗୁଡା ଯାଇଛି ଦଶପଲ୍ଲା ତ ଏଇଠି ଯାଇଛି ଏଇଠି। ସବୁ ମନ୍ଦିର।
ହାଲୋ।
ହୁଁ।
ହଁ କୁହ।
ତାପରେ ହେଠୁ ଏପଟେ ସବୁ ଏମିତି ବୁଲାବୁଲି ସରିଛି ଆଉ ଖାଲି ଓଡିଶା ବାହାରେ ଯାହା ହଁ ଆଉ ଓଡିଶା ଭିତରେ ଗଲେ ସମ୍ବଲପୁରଟା ଯାଇନି।
ସମ୍ବଲପୁରଟା ଯାଇଛି ପିକନିକରେ ଯାଇଛି ଭାରି ଆମ ଟୁଇସନ୍ ପିକନିକରେ।
ମୁଁ ଯାଇନି ଆଉ ସମ୍ବଲପୁରଟା ଏମିତିରେ ବି ମତେ ଏତେ ଯିବାକୁ ଇଚ୍ଛା ନାହିଁ ହୀରାକୁଦ ଡ୍ୟାମ ଦେଖିବାକୁ ଯିବୁ ଏଠି।
ହଁ।
ଆଉ ଏମିତି ନର୍ମାଲ ମନ୍ଦିର ଫନ୍ଦିର ଅଛି ତ ଆଉ କଣ ମତେ ଟିକେ ବାହାର ଜାଗା ଏଠି ମନାଲି ଯୋଉରା ମାନେ ସୌନ୍ଦର୍ଯ୍ୟ ମନୋହର ମାନେ ସେଗୁଡା ଓଟି ଏଠି କର୍ଣ୍ଣାଟକ ଓ ଟି ମାଇସୋର।
ହଁ ଏ ବାହାରକୁ ଯିବାକୁ ମୋର ତ ବହୁତ ଇଚ୍ଛା। ଯିବୁ କେବେ ଦେଖି ତମେ ତ ଯିବହେରି ମୁଁ ଯିବି ଆଉ।
କର୍ଣ୍ଣାଟକ ରେ ଇଏ ଭାଇଙ୍କର ଡ଼୍ୟୁଟି ନା?
ହଁ।
ରେ ମୈଶୋର ଅଛି ଓଟି ଅଛି। ଏଇ ଦିଟା ଜାଗା ଅଛି ସେପଟେ ବୁଲାବୁଲି
ଗଲେ ପିଲା ଗଲେ ବୁଲାବୁଲି କରିକି ଆସିବ ଆଉ।
ହୁଁ ଗଲେ ଏଗୁଡ଼ା ସବୁ ବୁଲାବୁଲି ପାଖାପାଖି ଜାଗା ଗୁଡ଼ା
ହୁଁ।
ସାଇ ବାବାଙ୍କ ମନ୍ଦିର ବି ଅଛି ହୁଁ ଯୋଉ ସତ୍ୟ ସାଇ ସିରିଡ଼ି ମହାରାଷ୍ଟ୍ରରେ ସତ୍ୟସାଇ କର୍ଣାଟକ।
ଗଲେ ବୁଲାବୁଲି କରିକି ସବୁ ଆସିବ ଆଉ।
ହୁଁ।
ହୁଁ,
ବୁଲାବୁଲି କରିକି ଆସି ପାରିବ।
ହୁଁ।
ସେଠି କ୍ଵାଟରରେ ରହିଲେ ବି କେହି ଚିହ୍ନା ପରିଚୟ ନଥିବେ। ଏକୁଟିଆ ମତେ ତ ଏକୁଟିଆ ଗୋଟେ ଘରେ ମୁଁ ରହିପାରିବିନି।
ମତେ ବି ଭଲ ନାଗେ ଏ ଗୋଟେ ଘରେ ଏ ମୋବାଇଲ ଦେଖା ନହେଲେ ବସିକି
ହଁ ସେଇଟା ବ୍ୟତୀତ ଆଉ କିଛି
ହଁ ସେଇଆ। ମୋବାଇଲ ଛଡ଼ା କଣ ଏଇପଟେ ସାଇଡ଼ରେ ମୋର କି ସାଙ୍ଗସାଥି କେହି ନାହାନ୍ତି ଆମ ପଟେ। ମୋର, ଆମ ଘର ପାଖାପାଖି ସାଙ୍ଗ କେହିଁ ନାହାନ୍ତି ଦିନ ଯାକ ଘରେ ବସୁଛି ମୋବାଇଲ ଦେଖୁଚି ପୁଣି ଇଚ୍ଛା ହେଲେ ବୁଲାବୁଲି କରିବାକୁ ସନ୍ଧ୍ୟା ଟାଇମ୍ ରେ ଯାଉଛି ସାଙ୍ଗ ଜଣେ ଅଛି ଯେ ତାଙ୍କ ଘର ଆମ ଘର ପାଖାପାଖି ଯେ ଟିକେ ଦୂର ହବ ଆଉ। ତାକୁ ଡ଼ାକି ଦେଇକି ଫୁନ କରିକି ଯାଉଛୁହେରି ସେ ହଷ୍ଟେଲରେ ରହୁଛି ଏବେ ଛୁଟିରେ ଆଇଛି ଆଉ ଅଛି ଆଉ।
ଓହୋ।
ହୁଁ। ଏବେ ଏକ୍ଜାମ ଚାଲିଛି ଯାଇନି କୁଆଡ଼େ ଆଉ ଏଜାମ ସରୁ ଯିବି ତା ସାଙ୍ଗରେ।
ହୁଁ ନାଇ ଏକଜା
ଜୁଲାଇ ନଅରେ ଜୁଲାଇ ନଅରେ ତା ବାର୍ଥଡ଼େ। ତ ବାର୍ଥ ଡେ କଣ କରବ ବୈଷ୍ଣ ମ ନ୍ଦିର ଯାଇଥିଲି ଥରଟେ ଯେ ନୂଆ ନୂଆ ହେଲା ଆସିକି ଆଉ ଯାଇନି ଏ
ମୁଁ ବି ନୂଆ ନୂଆ ହେଲା ସେଇ ଯାଇଛି। ଏବେ କେମିତି କଣ ହେଲାଣି କଣ ମୁଁ ଆଉ ଦେଖିନି କି ଯାଇନି।
ମୁଁ ତ ଯାଇନି କିି ଦେଖିବି
ଏବେ କହୁଛନ୍ତି ଆଗ ଗୋଟେ ଗୋଟେ ଗେଟ ହେଲାଣି, ତା ମୁଁ ଯେତେବେଳେ ତଳରେ ସବୁ ମାଟି ନଥିଲା। ମାନେ ତଳର ସବୁ ମାଟି ଥିଲା, ନୂଆ ନୂଆ ହେଇଥିଲା ମ।
ଆ ସେଇନୁ ଅନ୍ୟ ଟାଇମରେ ମୁଁ ବି ଯାଇଥିଲି।
ହୁଁ ସେତିକି ହେତ ସେ କାମ ଚାଲୁଥିଲା ବି।
ହେତେବେଳକୁ ହେଇଗଲାଣି କେତେ କଣ?
ହୁଁ।
ମୁଁ ଆଉ ଯାଇନି?
ନାଇଁ ସେ ଜାଗାଟା ନୁହଁ, ପୁରା ଗାଁରୁ ବାହାରେ ନା ବଢ଼ିଆ ଲାଗେ। ତ ପାହାଡ଼ ଏକର ଭଳିଆ। ସୁନ୍ଦର ଲାଗେ ଦେଖିବାକୁ, ଦୂରରୁ ଦେଖିବାକୁ ବହୁତ ସୁନ୍ଦର ଲାଗେ। ମାନେ ଦୂରରୁ ଯେତେବେଳେ, ଠାକୁରଙ୍କୁ ଦେଖିବୁ ମାନେ ପତାକା ଟା ଦେଖାଯିବ ନା ବାଟରୁ କେତେ କେତେ ବାଟ ଦେଖୁନ ଗଲା ପରେ, ନୟାଗଡ଼ଠୁ ତାପରେ ଭିତରକୁ ମନ୍ଦିର।
ହଁ।
ଦୂରରୁ ଖାଲି ମୁଁ ଖାଲି ଅନେଇଥିବି, କୋଉଠି ଦେଖାଯାଉଛି କୋଉଠି ଦେଖା ଯେତେବେଳେ ଦେଖାଗଲା, ତାପରେ ଯାଇକି କେତେବେଳେ ଆହୁରି କେତେ ଗୁଡାଏ ବାଟ ଗଲା ପରେ ଯାଇକି ଠାକୁରଙ୍କ ମନ୍ଦିର। ମାନେ ଦେଖାଯିବ, ପୁରୀରେ କେମିତି ଦୂରରୁ ଦେଖାଯାଉଥିବ।
ମାନେ ଯେମିତି ଲାଗୁଥିବ ପାଖରେ ଅଛି ବୋଲି। ସେଇଆ ଦେଖିଲା କିନ୍ତୁ ପାଖରେ ଅଛି, ତାପରେ ଗଲା ଆସିକି
ହଁ।
ଟାଇମ ଲାଗିଯାଉ ଥିବ ପନ୍ଦର ମିନିଟ ପାଖାପାଖି, ନେହେଲେ କୋଡ଼ିଏ ମିନିଟ୍।
ସେଇଆ ପରା।
ହୁଁ।
ମୁଁ ତ ଏଇ ତଳୁ ଗଲା ଆସିକି ଧଇଁ ସଇଁ ହେଇଗଲି।
ଆଉ ପୁରୀ ଗଲା ଆସିକି ତ ତମେ ଜଗାକୁ ଦର୍ଶନ ହିଁ କରିପାରିବନି।
ମାନେ ଏମିତି ଖୁନ୍ଦା ଖୁନ୍ଦି ଠେଲା ପେଲାରେ ଯିବ, ଏଠି ତ ହେଲେ ଏଠି ତାହେଲେ ଗଲେ ବି ଦର୍ଶନ କରି ହଉଛି।
ସେଇଆ ଏଇଠି ବି ଦର୍ଶନ କରିବ। ଏଠି ତ ଠେଲା ପେଲାରେ ଯିବ, ହେଲେ ଭଲସେ କି ଦର୍ଶନ କରିପାରିବନି। ପାଞ୍ଚ ମିନିଟ ବି ଠିଆ କରିବାକୁ ଦେବେନି ଏଠି।
ଖାଲି ପୋଲିସ ଗୁଡା ଧରିକି ଲାଠି, ଚାଲ ଚାଲ ଚାଲ ଚାଲ ଚାଲ ଖାଲି ଇଆଡୁ ଧକ୍କା ମାରି ମାରି ଯାଉଥିବୁ, ହାଡୁ ଧକ୍କା ମାରି ମାରି ଆଇ ଆସୁଥିବୁ।
ଆଉ ନୁହେଁ ତ କଣ।
ହୁଁ।
ଯାଇଥିଲୁ, ଲାଷ୍ଟରେ ମୋ ଅଜାଙ୍କର ଶ୍ରାଦ୍ଧ ପଡିଲା ଯେ ପୁରୀରେ ଯାଇଥିଲୁ ଏଇ କେବେ, ଏଇ ଫେବୃଆାରୀ କି ମାର୍ଚ୍ଚ ମାସରେ ହବ ଯାଇଥିଲୁ ଆମେ ଫ୍ୟାମିଲି। ଜଗାକୁ ଦର୍ଶନ କରି, ଲାଷ୍ଟକୁ ମାମୁଁ ମତେ ଟେକି ଦେଲେ କହିଲେ ଟେକିକି ଦେଖେଇ ଦେ।
ହୁଁ ମୁଁ ତ ଥରେ ଛୋଟଟେ ହେଇଥିଲି, ଯାଇଥିଲି ଯେତେବେଳେ ଗୋଟେ ପୋଲିସଟେ ମତେ ଟେକିକି ଦେଖେଇ ଦେଇଥିଲା।
ମତେ ମାମୁଁ କହିଲେ ଆ ଟେକି ଦେବି।
ହୁଁ।
ସେ ଲାଷ୍ଟ ଯାଇଥିଲି, ମାର୍ଚ୍ଚ ମାସରେ ପୁରୀ ଆଉ ଯାଇନେଇ। ପୁରୀ ଯିବା ସି ବିଚରେ ହଁ
ହେଲେ କିଏ ମତେ, ତେଲ ଜିନିଷ ଏତେ ଭଲ ଲାଗେନି।
ସେ ଆମ ଘରେ ବି ତ ତେଲ ଜିନିଷ ହଉନି, ଦେହ ଖ
ନାଇଁ ମତେ ତେଲ ଜିନିଷ ଏତେ ଖାଇବାକୁ ପସନ୍ଦ ନୁହଁ।
ହୁଁ। ହେଲେ ବ
ସେମିତି ଚାଲ
ବର୍ଷା ପାଗକୁ ଗରମ ଗରମ ପକୋଡି।
ହଁ ନହେଲେ ମୁଢ଼ି ପାଗ।
ଭଲ ଲାଗିବ ହଁ।
ହୁଁ।
ଭାରି ମଜା
ହଉ ରଖିଦଉଛି।
ବର୍ଷା ଯେ ହଁ।
ରଖିଦଉଛି?
ହଁ ରଖିଦେ।